ହ୍ୟାଲୋ।
ହୁଁ।
କଣ କରୁଛ?
ଏଇଠି ବସିଛି ଆଉ।
ଆଉ ଖାଇସାରିଲଣି।
ତମେ।
ହଁ ମୁଁ ଖାଇଛି।
ଉୁ ହୁ
ଆଉ କଣ ଦେହ ପା
ହୁଁ ଭଲ ଅଛି।
ଓକେ।
କଣ କହିଲ?
ମୁଁ କହିଲେ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ଆଉ। କଣ କହିଲ?
ଆଉ କଣ ସବୁ
ହ୍ୟାଲୋ।
ହଁ।
କଣ କିଛି ଠିକସେ ଶୁଭୁନି?
ମୁଁ କହିଲି କଣ ବାଜା ବାଜିଛି ତମ ପାଖରେ ତ ସୁବୁଛି?
ହ୍ୟାଲୋ।
ହଁ।
କାହାର ବାହାଘର ଅଛି ଯେ, ସେଥିପାଇଁ ଯୋଉଁ ଯୋଉ ପାଣି ନିଅନ୍ତି ସେଗୁଡା ନେଉଚନ୍ତି ବାଜା ବଜେଇକି।
ଓହୋ।
ହ ତମ ଖୁଦୁରୁକୁଣୀ ଟିମ୍ ରେ କେତେ ଅଣ ପିଲା ଅଛନ୍ତି?
ଆମର ସେଇ ଦଶ ପନ୍ଦର ଜଣ ଭଳିଆ।
ହ ହ ତମେ ତାହେଲେ ଭସାଣି ଭସାଣି ତ କରୁଥୁବ ଭଲରେ?
ହଁ, ସେମିତି ହୁଏ ଆଉ।
ଆମର ସେମତି ପାଞ୍ଚ ଛଅଟା ଛୁଆ।
ଆଉ ସଉ ଖୁଦୁରୁକୁୁଣୀ ସର୍ ଲା ପରେ କୁଆଡେ ବୁଲି ଯାଉ ନା ନାହିଁ?
କଣ କହିଲ?
ମୁଁ କହିଲି ଖୁଦୁରୁକୁଣୀ ସରି ସାର୍ ଲା ପରେ କୁଆଡେ ବୁଲି ଯାଅ ନା ନାହିଁ?
ନାଆ ମ ଥରେ ଯାଇଥିଲୁ ସେଇ ଯୋଉ ପୁରୀ ଯେ, ଆଉ ଯାଇନୁ କୁଆଡେ ବୁଲି।
ଓହୋ! ଏବ ବର୍ଷ କୁଆଡେ ଯିବାର ପ୍ଲାନ୍ ଅଛି ନା ନାଇଁ?
ନା। ପାଞ୍ଚଟା, ଛଅଟା ସମୁଦାଏ ଛୁଆ, କିଏ କୁଆଡେ ଯିବଁ?
ଓହୋ! ଆଉ ତମ ଆଡେ ପୂଜା କେଁତି ସବୁ କରନ୍ତି?
ଆମର ସେମିତି-ଇ, ମାନେ-ଏଁ ରାତିକୁରୁ ଉଠୀ ଫୁଲ ତୋଳି ଯାଉ। ତା'ପରେ ସକାଳୁ ମାନେ ମାଳମୂଳି ଗୁନ୍ତୁ। ତା'ପରେ ଗୁନ୍ଥିଗୁନ୍ଥା ସାରିଲେ ସବୁ କାମ ଦାମ ସାଇଲେ, ଯିବୁ ଗାଧେଇକି ଆସିବୁ। ତା ରେ ଯିବୁ, ମାନେ ଘରେ ତ ସମସ୍ତେ ଗାଧଉ। ତାପରେ ଯିବୁ ସେଇ ପୋଖରୀ କିି ରେଙ୍ଗାଳି ଆଡ଼େ ଯି ଯିବୁ ବାଲୁକା ପୂଜା କରିକି ଆସୁ। ତା'ପରେ ପୂଜା କରନ୍ତି ଆଉ। ପୂଜା ସରିଲେ ଯିବୁ, ପୁଣି ଖାଇକି ଆସିବୁ ଘରେ। ଖାଇସାରିଲା ପରେ-ଏମ୍ ପୁଣି ସେଠି ବସିଥିବୁ ବସିଥିବୁ ରାତିରେ ପୁଣି ପୂଜା ପାଇଁ ପୁଣି ଯିବୁ ବାହାରିକି ଆସିବୁ। ଏମିତି ଦିନ ଟାଙ୍କ୍ କଟିଯାଏ ଆଉ।
ହଁ, ଆମର ତ ସେମିତି ପୂଜା କରୁ।
କିନ୍ତୁ ଜଣ ଜଣଙ୍କ ଠାକୁର ବି ଅଣାଞ୍ଚେ।
ହଁ।
ତମର ଅଣାଛି କି?
ନାଇଁ, ଆମର ଅଣାଯାଏନି।
ସେଇୟା।
ଆଉ-ଉ କୁମାର ପୂର୍ଣ୍ଣିମା ହେରିକା ଗର ନାହିଁ?
ହୁଁ, କୁମାର ପୂର୍ଣ୍ଣିମା କରେଁ। କଲିଣି ତିନି ବର୍ଷ ହେଲା। ମାଘ ମାସ ଏ ମାଘ ସମବାର ଏଇ ବର୍ଷଠୁ କଲି, ଷ୍ଟାର୍ଟ କଲି ଷ୍ଟାର୍ଟ କରିଛି। ଏମିତିରେ ତ ଆଶ୍ୱିନ ମାସ ସରିଲେ କୁମାରପୂର୍ଣ୍ଣିମା, ଧର କାର୍ତ୍ତିକ ମାସରେ ଏମିତିରେ ତ ଆଇଁଷ ଖିଆ ହବନି।
ହଁ-ଅଁ ଯିଏ ଆଇଁଷ ଛାଡିବ ଏକାଥରେ ସିଏ ଗୋଟେ, ଦି ତିନି ମାସ୍ ଭଳି ଛାଡିବାକୁ ପଡିବ ତାକୁ!
କଣ କହିଲ?
ମୁଁ କହିଲି ଯିଏ ଆଇଁଷ ଛଡିବ, ଉଁ ସେ ଗୋଟେ ଦି ତିନି ମାସ ଭଳିଆ ଛାଡ଼ିବାକୁ ପଡ଼ିବ ତାଙ୍କ୍
ହୁଁ, ଆଶିନ ମାସ ଛାଡ଼ିବ, ପୁଣି କାର୍ତ୍ତିକ ମାସ ଛାଡ଼ିବ, ପୁଣି ମାଘ ମାସ ମୁଁ ଛାଡ଼ୁଛି। ତିନିଟା ମାସ ପୁରା ଛାଡ଼ିବା ପାଇଁ ପଡ଼ିବ ଆଇଁଷ।
ହୁଁ।
ତମେ କଣ କୁମାର ପୂର୍ଣ୍ଣିମା କର?
ହଁ।
ଆଉ ତମ କାର୍ତ୍ତିକ ପୂର୍ଣ୍ଣିମାରେ କୋଉଠିକି ଡଙ୍ଗା ଭସେଇଯାଅ?
ଆମ ଏଇ ଯୋଉ ଏ ନାଳ ପାଖକୁ ଯାଉ ଆଉ।
କୋଉଟି କି?
ହେଇନାଳ ପାଖୁକୁ।
ସେ ତମ ଘର ପଟେ ଯେଉଁ ନାଳ ଥାଏ? ସେପଟେ ତ କିଛି ନାହିଁ।
ନାଇଁ ଯୋଉ ଟ୍ରେନ୍ ଲାଇନ୍ ସାଇଟରେ ଯୋଉନାଳ।
ଓହୋ ଏତେ ବାଟ?
ହଁ।
ଉଁ ହୁଁ। ଏବେ ତ ହେଇ ମୋ ମାମୁଁ ଘର ପଟେ ସେଇ ଯୋଉ ଲଭଲି ଘର ପଟେ ପା ପୋଖରୀଯେ ସେଠି ଯାଇକି ଭସେଇ ଦବ।
ହଁଁ
ନା ଏତେ ବାଟ ଏ ପାଣିରେ କିଏ ଏତେ ବାଟ ଯାଉଚି ନାଳକୁ।
ଆମେ ତଥାପି ସେଠିକି ଯାଉ ଭସେଇବା ପାଇଁ। ଉଁ ସ ଅଧିକାଂଶ ଲୋକ ତ ସେଇଠିକି ଯାଆନ୍ତି।
ଆଉ କଣ କୁହ?
ଆଉ କଣ ତମ ବାଡିରେଏ ସବୁ କଣ ଲଗେଇଚ ଏ ବର୍ଷ?
ହାଲୋ।
ହଁ।
ଆଉ କଣ କୁହ?
ମୁଁ କହିଲି ତମ ବାରିରେ ଏବର୍ଷ ସବୁ କଣ କଣ ଲଗେଇଚ ପରିବା?
ଆମ ବାଇରେ କିଛି ଲାଗିନି।
ଆଉ
ନାଁ। ଯାହା ପିଜୁଳି ଗଛ ଅଛି ଯାହା ପିଜୁଳି ହୋଉଚି। ଆଉ କିଛି ମାନେ ବାରିରେ ଏମିତି କିଛି ବିଶେଷ କିଛିଲଗା ହେଇନି। ଲଗେଇଲେ ହୁଅନ୍ତା। କିନ୍ତୁ ମାନେ ଆମର କୂଅ ନାହିଁ ନା ଏତେ ପାଣି ମାନେ ତାଙ୍କ ଘରୁ ଆଣିକି ଏତେ କାଢିକି ପକେଇଲା ବେଳୁ ଯାହା ହେଲେ ବି
ହଁ ସେଟା ବି ଗୋଟେ କଥା।
ହଁ ନିଜର ଯଦି କୁଅ ଥାଆନ୍ତା। ଏତେ ବାଟ ନାଇଁ ପାଖରୁ ପୁରା ବାରିକୁ ବାରି ଲାଗିଛି। ଯଦି ନିଜ କୂଅ ଥାନ୍ତା ହଁଟୁଲୁ ପକେଇ ଦେଇକି ପାଣି ପକେଇଦେଲୁ ହଁ ଶଇଲା।
ହଁ ଅ।
ଆଉ ତମର ଲଗେଇଛ ନା ନାଇଁ?
ହଁ ଆମର ସେ ଶାଗ ଜହ୍ନି ଏରା ସବୁ ଏମିତି ଲାଗିଚି ଆଉ।
ଉଁ ହୁଁ ଭଲ ଆମ ଆଡ଼େଦିଟା ପରିବା ପଠେଇଦବ ଆଉ।
ହଉ ନବ ଆଉ।
ହୁଁ କିନ୍ତୁ ବାରି ପରିବା ଟେଷ୍ଟ ଲାଗେ। ମାନେ ବାହାର ଅପେକ୍ଷା ସେଠି ମାନେ ଦିଅନ୍ତି ନା ସାରା ଫାର ଟିକିଏ ଅଧିକ ଦିଅନ୍ତି। ହାଇବ୍ରିଡ ଗୁଡା। କିନ୍ତୁ ଦେଶୀ ଗୁଡା ଭଲ ଲାଗେ। ଦେଖ ବାରିରେ ଯେଉଁ ଫଳୁଥିବ ଏଡିକି ଚୁଇଁ ଚୁଇଁ ବାଇଗଣ ଗୁଡା ସେଗୁଡା କେତେ ମସ୍ତ ଲାଗେ ପୋଡିକି ଖାଇଲେ। କିନ୍ତୁ ଯୋଉରା ମାର୍କେଟ ରେ ମିଳୁଥିବ। ସେଇଟା ବହୁତ୍ ବଡ ବଡ ବାଇଗଣ।
ହଁ ବା।
ବାଇରେ ଲଗେଇବୁ କିନ୍ତୁ ସେତିକି ପରିଶ୍ରମ କରିବା ପାଇଁ ପଡ଼ିବ।
ବାଡିରେ ସବୁ ନିଜେ ଯେମତି ଗୋଟେ ଏ ଖତରେ ଯୋଉ ସାର ପ୍ରସ୍ତୁତ କରିକି ପକାନ୍ତି। ସେ ଗଛ ରେ ଟିକେ ଭଲସେ ବଢେ।
ଯତ୍ନ ନେଲେ ଭଲରେ ବଢ଼ିବ ଭଲ ବି ଫଳ ଦେବ। ଆ ଫୁଲ ଗଛ କଣ ଲଗେଇଛ?
ଫୁଲ ଗଛ ସେ ବାପା ଲଗେଇଥିଲେ ଯୋଉ ଗେଣ୍ଡୁ ଫୁଲ ଗଛ ଗୋଟେ ଆଉ ବେଶୀ କିଛି ଫୁଲ ଗଛ ଲାଗିନି।
ହୁଁ, ହୁଁ।
ମୁଁ ଭାବୁଥିଲି ବର୍ଷା ଦିନ ହେଲାଣି। ହଉ ଯିବା ଆଉ।
ହୁଁ ମୁଁ ତ ତୁମ ଗାଁକୁ ଗଲି ତୁମକୁ ବି ଚିହ୍ନିଲେ ତୁମେ ଆମ ଘର ଆଡ଼େ ଟିକେ ଆସିବ ବୁଲି।
ତମ ଗାଁରେ ପା ଯୋଉ ମକରକୁ ନା କେବେ ଯାତ୍ରା ପଡେ।
ହୁଁ ମକରକୁ ପଡ଼େ।
ହଉ ଯିବା ଆଉ ବୁଲି।
ହୁ ଆସିବ ତାହେଲେ ଗଣେଶ ପୂଜା ବଳକୁ ଆସିବ।
ହଁ।
ଗଣେଶ ପୂଜା ବି ଆମର ଭଲ ଟିକଏ ହୁଏ।
ଗଣେଶ ପୂଜା ତ ଅଧିକାଂଶ ସବୁ ଡିଜେ ଫିଜେ ବଜେଇକି କରନ୍ତି ଆଉ।
ହୁଁ। ଆମର ଯୋଉ ଗଲା ବର୍ଷ ଯୋ ଝଗଡା ପଗଡା ହୋଇଛି ସେ ଡିଜେ ଆରିକାଙ୍କ ପାଇଁ। ଦେଖିବା ଏ ବର୍ଷ ଡିଜେ ଆଣୁଛନ୍ତି ନା ନାଇଁ କେହି ଜାଣି।
ସବୁ ଗାଁ ରେ ପୂଜା ଟା ହଉ କି ନ ହଉ ଆଗେ ଡିଜେ ଟା ଆଣୁଛନ୍ତି। ପୂଜା ଠିକ୍ ସେ ନ ହଉ ପଛେ ହଁ।
ଆମ ଗାଁରେ ମୂର୍ତ୍ତିକୁ ନେଇକି କମ୍ପିଟିସନ୍ ଡିଜେକୁ ନେଇକି କମ୍ପିଟିସନ୍।
ମୂର୍ତ୍ତି ବି ଆମର ମସ୍ତ ମସ୍ତ ହୁଏ। ବହୁତ ବଡ଼ ବଡ଼ ମୂର୍ତ୍ତି ବି ହୁଏ ଡିଜେ ତ ତାଠୁ ବଡ଼ ବଡ଼ ଆଣନ୍ତି। ମାନେ ସବୁ କମ୍ପିଟିସନ୍ ଲଗେଇବେ ତା କିଏ ଭଲ ଆଣିପାରୁଛି। ଗଲା ବର୍ଷ ଝଗଡ଼ା ହେଇଥିଲା ଦେଖିବା ଏ ବର୍ଷ କଣ ହଉଛି ଆଉ। ଆମର ମୀନା ବଜାର ବି ଦି ବର୍ଷ ହେଲା ପଡୁଛି ଛୋଟ ଆକାର ରେ ହଉ ପଛିିକା ପଡେ।
ହଁ ଭଲ ଏମିତି ସବୁ ଗାଁରେ ଗୋଟେ ଛୋଟ ଛୋଟ ଇଏ କଲେ ଭଲ ଲାଗିବ।
ହୁଁ।
ହଉ ରଖୁଛି।
ହଉ।